ହ୍ୟାଲୋ।
ହ୍ୟାଲୋ।
ହ୍ୟାଲୋ ହଁ ଖାଇସାଇଲ?
ହଁ। ହଁ ଖାଉଥିଲି ତ ଖାଇକିନା ତମ ସହିତ କଥା ହଉଥିଲି। ଆଉ ହଠାତ୍ କଣ ଅଜାଣତରେ କଟି ଗଲା ନା କଣ। ଖାଇ ଦେଇକି କ
ହଁ ହଁ। ହଁ ହଁ।
ଆଉ ଆମର ପଖାଳ ଖାଇଲି। ଆମ୍ ନାଁ ନାଁ ମୁଁ ଟିକିଏ ଲେଟରେ ଗାଧାଏ। ବୋଉ ମତେ କୁହେ ଗାଧେଇବୁ ତ ଲେଟରେ କଣ ଅସୁବିଧା ଅଛି। ଆମ ଘର କାମ ବି କରେ। ଆଉ ଉଁ ଘର କାମ ମାନେ ରୋଷେଇ କରେ। ଆଉ ଯାହା ସବୁ ଘରେ ଟୁକୁରା ମୁକୁରା ରା ହେଲା ଉଁ ଆମର ଘର ଫର ସଜଡା ସଜଡି ଭଲମନ୍ଦ କରେ। ତା ପରେ ଗରମ ହଉଛି ଯୋଉଁ ମୁଁ ଗାଧାଏ ଟିକେ ଲେଟ୍ କରିକି ଆ ବାରଟା ସାଢେ ବାରଟା ଏମିତି ହେଇଯାଏ ଗାଧେଇଆ।
ଓହୋ ଗରମ ଆଜି କଣ ସେପଟେ ବର୍ଷା ହେଇଥିଲା ନା ଖରା ହଉଛି?
ନାଁ ନାଁ ଆଜି ଖରା ନାହିଁ କି ବର୍ଷା ନାହିଁ ପାଗ ଟିକେ ଠିକ ଠାକ୍ ଅଛି। କି ବର୍ଷା ବି ଉଠେଇନି। ପାଗ କିନ୍ତୁ ଖରା ନାହିଁ ଆଉ।
ଓହୋ।
ଏଇଭଳିଆ ଥାଉ ପାଗଟା ଭଲ ଲାଗୁଛି। ହଁ ରାତିରେ ବର୍ଷା ହେଇଥିଲା କାଲି। ଭୋରୁ ଭୋରୁ ଯୋଉ ଶୀତ କରୁଛି।
ହଁ ଥଣ୍ଡା ଲାଗୁଛି। ଭଲ ଲାଗୁଛି। ଏଇ ସ୍ନାନ ପୂର୍ଣ୍ଣିମା ଦିନଠୁ ହଉଛି ତ ବର୍ଷାଟା ଆଉ ଭଲ ଲାଗୁଛି।
ହଁ ସିଆଡେ ବର୍ଷା ହଉଛି?
ହଁ ସ୍ନାନ ପୂର୍ଣ୍ଣିମା ଦିନଠୁ ତ ବର୍ଷା ହଉଥିଲା ଆଉ। ଆଜି ହଉନି। ଆଜି ହଉନି ସେମିତି କାଉଁଳିଆ କାଉଁଳିଆ କରିଛି। ଖରା ନାହିଁ କି ବର୍ଷା ନାହିଁ।
ହଁ ସିଏ ଏମିତି ରହିଲେ ଅବଶ୍ୟ ଭଲ ଲାଗୁଛି। ଏଇ ଯୋଉ ଖରା ହେଲା ଭଗବାନେ ମଣିଷ ମାନେ ଯୋଉ ପୁରା ସନଷ୍ଟ୍ରୋକ୍ ହେଇଯାଉଛି। ଖରାରେ ପା।
ହୁଁ ହୁଁ ନା ବର୍ଷା ବି ଲଗାତାର ହେଇଗଲେ ଲୁଗାପଟା ଗୋଡା ଶୁଖେଇବାକୁ ହଇରାଣ ପୁଣି।
ଉଁ ହୁଁ ଭାରି ଦୁଃଖର କଥା ଆମ ସେ ଯୋଉ ମାନେ ହରିଜନ ସାହିରେ ଗୋଟେ ଏଁ ବୁଢାଟେ ତାର ଗୋଟେ ନାତୁଣୀ ଅଛି। ଆଁ ତା ନାତୁଣୀ ଟା ମରିଗଲା।
କେମିତି?
କଣ ହେଇଥିଲା ତମେ ମା ତ ଏଇନା କହିଗଲା କହିଲଲେ କଣ ସେ ମରିଗଲା ବୋଲି ଭାରିଲୁ କଣ ଖାଲି ଯୋଉଠି ଶୁଣିବ ଖାଲି ଇଏ ମରିଯାଉଛି ତ ସିଏ ମରିଯାଉଛି
ଓହୋ କାହିଁକି କଣ ହେଇଥିଲା କଣ କେଡେ ବଡଟେ?
କଣ ହେଇ ଥିଲା ମୁଁ ଜାଣିନାହିଁ ମୁ କଥା ହେଇସାରିଲା ପରେ ପଚାରିମି କଣ ହେଇଥିଲା ହଁ ସେ ବଧେ ବଡ଼ ଝିଅ ଟେ ବେଶି ବଡ଼ ବି ନୁହଁ ସେଇ ସତେଇଶ ବର୍ଷ ଭଳିଆ ଝିଅ ଟେ ଆଉ
ଓହୋ।
କଣ ହେଇଛି ତାର କେଜାଣି ମା ମରିଗଲା ମୁଁ ଏଇ ସବୁ ଦୁଃଖ କଥା ଶୁଣିଲେ ଭାରି ଇଏ ଲାଗେ। ସେଇଟା ପାଇଁ ମୁଁ ସଦାବେଳେ କୁହେ ମଣିଷ ଜୀବନ କେଇଦିନି ଯେତକି ଦିନ ମଣିଷ ବଞ୍ଚିବ ଟି କେ ହସ ଖୁସି କରିକି ଖାଇ ପିଇକି କାହିଁକି ନ ମରିବ।
ନ ହଁ ସତ କଥା ଆଉ ଆଜିିକାଲି ସତରେ କଣ କରମାନେ ସାଙ୍ଗେ ସାଙ୍ଗେ ଏଇନେ ଭଲ ଲୋ କୋଉଡା ଥିବେ କଣ ହେଇଯାଉଛି ଯେ ମରିଯାଉଛନ୍ତି ସତରେ।
ଏ ସତେଇଶି ବର୍ଷର ଝିଅ ଟେ ବାହା ହେଇନାହିଁ ତାର ଗୋଟେ କଣ ନଥିବ ନା ଇଚ୍ଛା କି ମୁଁ ବି ହଁ ମାନେ ଭଲ ଚାକିରି ଟେ କରିବି କି ମୁଁ ବାହାଟେ ହେବି କି କଣଟେ କରିବି ଗୋଟେ କାହାର କଣ ଇଚ୍ଛା ନାହିଁ କହୁନା ସିଏ ମରିଗଲେ ସିଏ ଗୋ ଟେ ଝିଅ ଟା ମରିଗଲା ଭାରି ଦୁଃଖ ଲାଗୁଛି ଶୁଣି ଦେଇକି। ସବୁ ଦୋଡା ଦୋଡି ହେଇକି ଏଇନା ଯିବେ ଆମ ଗାଁ ରେ ଦେଖିବା ପାଇଁ ଆଉ।
ତମେ ବି ଯାଅ ନା ଟିକେ ଦେଖିକି ଆସିବ।
ମୁଁ ଯାଏ ସବୁ ଯା ଗଲେ ମୁ ମୁଁ ଦୌଡିକି ଯାଏ ଏକୁଟିଆ ମୁଁ ଯିମିନା ଆଉ। ସବୁ ଗଲେ ମିଶିକି ଯିମୁ ଦେଖିକି ଆସିମୁ ଆଉ ନା ଆମ ଗାଁରେ କିନ୍ତୁ ଏତିକି ଅଛି। କିଏ ମରିଗଲେ ମାନେ ସବୁ ସବୁ ଯିବେ ମନ ଦୁଃଖ କରିବେ ଆମ ଗାଁରେ କିନ୍ତୁ ଏତିକି ଅଛି ବରଂ ସେ ବିଚାର କରିବେ ପର ନାଁରେ ଆଲୋଚନା କରିବେ ପଛରେ କିନ୍ତୁ ସେ ଏତିକି ଅଛି ଯିବେ।
ଆଉ ରୋଜି ତ ଆଗ ଯିବ ବୋଧେ?
ଯିବେ ଯା ଏଇଟା ତ ସବୁ ଗାଁ ରେ ଅଛି ନାନ୍ଦୁର ବ୍ୟବସାୟ ଟା କରିବା କିନ୍ତୁ କିୁ ହେଲେ କଣ ହବ କିନ୍ତୁ ଯିବେ ଦେ ଦେଖିବେ କଣ ହେଇଛି କଣ ନାହଁ ଦେଖିବେ ଯେତେବେଳେ ଲୋକ ବ ଞ୍ଚିଥିବ ତା ନାରେ ଖରାପ କଥା ମରିଗଲା ପରେ ମାନେ ଯେ ଭଲ ଭଲ କଥା ଶୁଣିବା ପାଇଁ ଗୋଟେ ଏମିତି ଝିଅଟେ ସେମତି ଭଲ ଝିଅଟେ ଏ ସିଏଟେ। ତାପ ଝିଅ ଟା ଗୋଟେ ମରିଗଲା ମତେ ଭାରି ଶୁଣି ଦେଇକି ମୁଁ ତ ଏତିକି ଶୁଣିଛି ମନ କଣ ହେଇଯାଉଛି ଝିଅଟା ମାନେ କୋ ମୁଁ ତାର ବି ଦିଟା ନାତୁଣୀ କୋଉ ନାତୁଣୀ ମୁଁ ସିଅର ନାହିଁ ବଡ କି ସାନ ମୁଁ ସିଅର ନାହିଁ। ବାହା ହେଇନାହାନ୍ତି ପୁଣି ଦି ଜଣ ଯାକ।
ହଁ ହଁ ଆ ମୋ ବୋଉ ମତେ ଜମା ଛାଡିଦବନି ଯିଏ ଆମ ସାହିରେ ଝିଅ ଦିନେ ଯିଏ ବି ମରିବ ବୁଢା ବୁଢୀ ବି ଯିଏ ବି ମଲେ ଜମା ଛାଡ଼ିଦବ ନି ଦେଖିବାକୁ।
ମାନେ ତମ ଝିଅ ବେଳେ ନା?
ଝିଅ ବେଳେ ହଁ।
ନା ନା ଆମ ଗାଁରେ ସବୁ ମାନେ ସ୍ତ୍ରୀ ଲୋକ କତୁରୁ ଆରମ୍ଭ କରିକି ମାନେ ହୁଁ ମାନେ ପୁଅ ପିଲା ପର୍ଯ୍ୟନ୍ତ ବି ଯାଆନ୍ତି।
ହଁ ନା ଆମ ମୋର ଗୋଟେ କ୍ଲାସମେଟ ଗୋଟେ ଝିଅଟେ ଏଇ ମେ ଟ୍ରିକ ପରୀକ୍ଷା ରେଜଲ୍ଟ ବାହାରିଲା ତା ପର ଦିନ ସିଏ ସୁସାଇଡ଼୍ କରିଦେଲା।
କଣ ପାଇଁ?
କଣ ପାଇଁ କେଜାଣି ରେଜଲ୍ଟ ଭଲ ହେଇଥିଲା ପାସ୍ କରିଥିଲା କଣ ପାଇଁ କେଜାଣି ତାର
କଣ ବଧେ ତାର କଣ ହେଇଥିବ କି କଣ?
ନାଇଁ କିଛି ହେଇନି ସେ ମିତି ହଁ କଣ ତାଙ୍କ ଘରେ କଣ ଡିଷ୍ଟର୍ବାନ୍ସ ହେଇଥିବ କି କଣ ବୋଧେ ହେଇଥିବ ଜମା ଦେଖିବାକୁ ଛାରିଲାନି ଆମ ସାଙ୍ଗ ଛୁଆ ସବୁ ତାକୁ ଯାଇଥିଲେ ଦେଖିବାକୁ ଜମା ମତେ ଚ୍ଛାଡିଲାନି ଘର ଭିତରେ ପୁରେଇକି କବାଟ ଦେଇଦେଲା ନା ତୁ ଯିବୁନି ଦେଖି
ହଁ ବା ପୁ ମାନେ କିଛି ଭାବିକି ବି ମନା କରିଥାନ୍ତି ନା ଆଉ
ହଁ ହଁ।
ଆମ ଗାଁରେ ସବୁ ଯାଆନ୍ତି ତାଙ୍କ ଘରକୁ ନୁହଁ ସେଇ ମାନେ ଟି କେ ଆଗକୁ ଯାଇକିନା ଦେଖନ୍ତି ହୁଁ। ଆଉ ଦେଖିକି ଆସିବି ଆଉ ନହେଲେ ଜଣେ ମରିଗଲା ନା ଆଉ ଗୋଟେ ଘାରେ ଦୁଃଖ ଲାଗିବ କଥାଟା। ଆମ ଗାଁର କେହି ଗୋଟେ ସ୍ତ୍ରୀ ଲୋକଟେ ମରିଗଲା କାଲି ତାର ଗଲା ଏଗାର ଦିନ ଆଜି ତାର ବାର ଦିନ। ସ୍ତ୍ରୀ ଲୋକଟି ଆମ ଗାଁ ରେ ମରିଯାଇଥିଲା ସିଏ ବି ସେଇ ତାକୁ ବୟସ। ହଁ ଆଡତିରିଷି ପାଖାପାଖି ବୟସ ବୋଧେ ହବ ତାକୁ। କୁ ପଇଁତିରିଶ ପାଖାପାଖି ହବ ପଇଁତିରିଶ ତ ନୁହଁ ସେ ଅଡ ତିରିଶ ଚାଳିଶ ପାଖାପାଖି କଣ ହବ ମରିଗଲା ସେଇ ସ୍ତ୍ରୀ ଲୋକଟା କଣ ହେଇ ଥିଲା ଏପର୍ଯ୍ୟନ୍ତ ବି ଜଣା ପଡିଲାଣି ଲୁଚୋଉଛନ୍ତି କହୁନାହାନ୍ତି। ଆଉ ସେ ମରିଗଲା। ଭାରି ଦୁଃଖ ଲାଗିଲା ଯେ ସ୍ତ୍ରୀ ଲୋକଟାର ଗୋଟିିଏ ପୁଅ।
କଣ କରିବା ଆଉ ଭଗବାନ ଯାହାକୁ ଯେତେ ଆୟୁଷ ଦେଇଛନ୍ତି ଆଉ ଆମେ କଣ କରିପାରିବା।
ହଁ। ତାପରେ ଆମ ଗାଁ ରେ ମିନିମମ ଲୋକ ମଲେଣି ପାଖାପାଖି ଏ ଦେଖିବା ନାଇଁ ଗଲେ ଏଇ ଏବେ କା କଥା କହୁଛି ଏଇ ଦି ବର୍ଷ ଭିତରେ କୋଉ କଥା କହୁଛିତି କୋଡିଏ ଜଣ ମରିଗଲେଣି। କୋଡିଏଟା ଲୋକ ଭଳିଆ ମରିଗଲେଣି ଏଇ ବର୍ଷେ ଦି ବର୍ଷ ଭିତରେ କୋଡିଏ ଜଣ ମରିଗଲେ।
ଅ ହଁ।
ଆଉ ବେଶୀ ଆମର ସେ ଯୋଉ ହରିଜନ ସ ହରିଜନ ସାଇଆଡେ ବେଶୀ।
ହୁଁ ହୁ।
ଏଇ ଆମର ଯୋଉ ବଢି ପାଣି ଆଇଥିଲା ଗୋଟେ ପୁଅ ପିଲାଟେ ଯାଇ ଶୁଣିଥିବ ଏଇ କଥାଟା।
ତ ମୁଁ ଶୁଣୀଥିଲି ହଁ।
ମରିଗଲା ଭାରି ଦୁଃଖ ଲାଗିଲା ହଁ ପା। ମରିଗଲା ଏଇ ଆମ ବଢି ପାଣି ଯୋଉ ହେଇଥିଲା ସେ ମଦ ପିଇ ଦେଇଥିଲା ମରିଗଲା।
କଣ କରିବା ଆଉ ଆଉ ଦିପହରେ ରୋଷେଇ କଣ ଆଜି କରିବ?
ଦିପହରେ ଆଜି ଆମର ତ ଗୁରୁବାର ସାଧା ଉପରେ କଣ ହବ। କୁହ ଜମା ସାଧା ଯାହା କୁହ ପଛେ ସାଧା ମତେ ଜମାରୁ
ଯାଉନି
ନା ତ ଜମା ଯାଉନି ଏମିତି ଖାଇବା ଗୁଡାକ ଦେଖିଲେ ମୁଁ ଘରେ ଯାଇ ଚିଡିମିଡି ହଉଛି ମାନେ। ହଁ ଏବେ ବୋଉ କହୁଛି ଏବେଠୁ ତୁ ଟୋଟାଲି ଆଇଁଷ ଫାଇଁଷ ଆଣିବୁନି ଘରକୁ। ତୁ ନଖା ବରଂ ମୁଁ ଆଣିବିନି ସବୁବେଳେ ଉଁ ଆଇଁଷ ମୁଁ ଏତେ ଆଇଁଷ ମାଛ ଫାଛ ଖାଏନା ମତେ ଟିକେ ଚିଙ୍ଗୁଡ଼ି ହେଲା କି ମୋର ଟିକେ ଚିକେନ ଚିଲି ଚିକେ ଚିକେନ ହେଲା ମତେ ଟିକେ ଏଇଭଳିଆ ଖାଇବା ପାଇଁ ଭଲ ଲାଗେ ଆଉ ସେ ତରକାରୀ ତରକାରି ମତେ ଭଲ ଲାଗେ।
ଓ ହୋ ପୁଣି ସାଧା ଦିନରେ କେମିତି ଖାଉଥିବ?
ସାଧାର ଦିନରେ ଯଦି କେବେ ମାଛ ଫାଛ ଆଇଁଷ ଅସେ ତ ଘରଲୋକ ଖାଇବେ ମୁଁ ଖାଏ। ମୋର ସାଧା ମାନେ ପ ପଖାଳ ଭାତ ଆଣିକିନା ପଖାଳ ଭାତ ସହିତ କିଛି ଗୋଟେ ମୋ ମ ମନ ପସନ୍ଦର ଆଇଟମ କରିକି ଖାଏ।
ହୁଁ
ଆଉ ଅଲଗା ବାରିରେ ସେଇ ସାଧା ଉପରେ ଖାଇଦିଏ ଆଉ।
ଅ ହଁ କଣ କରିବା ଆଉ। ସବୁବେଳେ ଆଉ ଆଇଁଷ ଖାଇଲେ ବି ଭଲ ନୁହଁ।
ତ ସବୁବେଳେ ଭଲ ଲାଗିବନି କିନ୍ତୁ ବେଳେ ବେଳେ ଖାଇଦିଅ ଖାଇବା ପାଇଁ ଠିକ କିନ୍ତୁ ମୋର ଗୋଟେ କଣ କହିଲ ମୋର ଇଛା ହେଲାମାନେ ଖାଇଦେମି ଆଜି ଆଉ।
ହ କୋଉ କୋଉ ବାର ସେମିତି ଅଛି ନା ଖାଅ ନା ବୋଲି ନା ସବୁଦିନି ଖାଅ?
ନା ନା ବାର ଅଛି ଆମର ସୋମବାର ଖାଉନା। ଆଉ ଗୁରୁବାର ଖିଆ ହୁଏନା ଆଉ ମଙ୍ଗଳବାରେ ମୁଁ ମାନେ ନା ମୁଁ ଝିଅଟେ ଖାଇଦିଏ ମଙ୍ଗଳବାରେ ଆଉ ମ ମଙ୍ଗଳବାରେ ମୋ ବୋଉ ଖାଏନା ଆଉ ରବବାରେ ବି ମୋ ବୋଉ ପାଳିଥିଲା ରବବାରେ ଖାଉନଥୁଲା ଏଣିକି କି ତୁମ ବାପା ପାଟି କରିବାରେ ମୋ ଖାଇବୁନୁ ଇଏରେ ଖାଇବୁନୁ ମାନେ ଆଉ କୋଉ ତିନି ଦିନରେ ଥରେ ଖାଇବୁ ଖା ଫୁଣୀ ତିନି ଦିନ ଭିତରେ କୋଉ ଦିନ ସଂକ୍ରାନ୍ତି ପଡିଯାଇଥିବ ଅମାବାଶ୍ୟା ଏମିତି ହୋଉଚି ବାପା କହିଲେ ଖାଇବାର ଜବରଦସ୍ତି ଖାଇଲା ରବବାରିଆ ଖାଇଲା ରବବାରେ।
ଅଁ ହଁ
ମଙ୍ଗଳବାରେ ଖାଏନା ସେ।
ହଁ ମୁଁ ବି ସେମିତି
ମୁଁ ଝିଅଟେ ମୋର ସେମିତି ମୁଁ କିଛି ଭାବେନା ମୁଁ ଖାଇଦି
ହଁ ତମେ ଝିଅ ଲୋକ ଏଇନେ ଖାଇଲେ କିଛି ଅସୁବିଧା ନାଇଁ ଯୋଉବାର ଖାଇଲେ। ଗୁରୁବାରେ ବି ତମେ ବି ଝିଅ ପିଲାଟେ ଖାଉନ ବୋଲି ନହେଲେ ଗୁରୁବାର ବି ଝିଅ ମାନେ ପ୍ରାୟେ ଖାଆନ୍ତି ବାହା ହେଲା ତାପରେ ଆଉ ଗୁରୁବାରେ ଖାଇବନି।
ହଁ ମୁଁ ଗୁରୁବାର ଟା ଖାଲି ଯା ଖାଏନା ନହେଲେ ମୁଁ ଆଉ ସୋମବାର ଗୁରୁବାରେ ଛାଡ଼ିଦେଲେ ମୋର ଆଉ ଯେତିକିବାର ପଡିଥିବ ମୁଁ ଖାଏ ଖାଲି ସେଇ ବାର ସଂକ୍ରାନ୍ତି ଅମାବାସ୍ୟା ଥିଲେ ଖାଇପାରେନି ଆଉ।
ଅ ହଁ। ମୋର ତ ଖାଲି ସେଇ ସପ୍ତାହକୁ ବୁଧୁବାରେ ଶୁକ୍ରୁ ବାରେ ଦିଟା ବାର। ଆ ଦିଇଟା ବାରରୁଫୁଣି ଯଦିପୂର୍ଣ୍ଣିମା ଅମାବାସ୍ୟା ସଂକ୍ରାନ୍ତି ଏମିତି ପଡ଼ିଗଲା ସିଏ ବି ଆଉ ଖାଇ ହବନି।
ମାନେ ତମେ ଖାଅନା ଶୁକ୍ରୁବାରେ ଖାଅନି?
ଶୁକ୍ରୁବାରେ ବୁଧୁବାରେ ଶୁକ୍ରୁବାରେ ଦିଇଟା ବାର ଖାଏ ସପ୍ତାହରେ।
ହଁ।
ଆଉ ଶୋ ରବବାରେ ସୋମବାରେ ମଙ୍ଗଳବାରେ ଖାଏନି ବୁଧୁବାରେ
ଖାଅ ଏତିକି ବାରରେ ତମେ ଖାଅନି ମାନେ ଦିଇଟା ବାରରେ ଖାଅ।
ହଁ ସପ୍ତାହରେ ଦିଇଟା ବାରରେ ଖାଏ ବୁଧୁବାରେ ନହେଲେ ଶୁକ୍ରୁବାରେ।
ଯାହା ହେଲେ କମ୍ପଲସରି କିଛି ଆଇଁସ ହୋଉଥିବ ଆଉ।
ହଁ ହଁ ବୁଧୁବାରେ ରବିବାରେ।
ସଂକ୍ରାନ୍ତି ଅମାବାସ୍ୟା ପଡ଼ିଗଲା ସଇଲା।
ସଇଲା ହଁ ସେଇଟା ବି ଆଉ ଖିଆ ହବନି। ଆଉ ମୁଁ ରବିବାର ଖାଏନି ବୋଲି ମଉସା ବି ଆଣନ୍ତିନି ରବିବାର ପୁଅ ଏତେ ଆଇଁଷ ଖାଇବାକୁ ଭଲ ପାଏନି। ଆଉ
ହୁଁ
ସେ ଲାଗି ମୋଉସା ବି ଆଉ ରବିବାରେ ଆଣନ୍ତିନି ସେ ଖାଆନ୍ତିନି। ଯଦି ତାଙ୍କର ବାହାରେ ଯଦି କୋଉ ଦିନ ନ୍ଦନ ତାଙ୍କ ମନ ହୁଏ। ବାହାରେ ଯଦି ଖାଇ ଦିଅନ୍ତି। ଖାଇଦିଅନ୍ତି ନହେଲେ ଘରକୁ ଆଣନ୍ତିନି ରବିବାରେ। ଆଉ ଯଦି ଆଣିବେ ରବିବାରେ ଚିକେନ ଆଣିବେ। ଚିକେନ ତ ମୁଁ ଖାଏନି।
ହଁ
ସେ ଚିକେନ୍ ଟିକେ ନେଇ ଆଣିଲେ କଣ ହଁ।
ବନେଇ ଦିଅ ନା ତମେ।
ହଁ ବନେଇ ଦିଅ ମୁଁ।
ବନେଇ ଦବନି ଉଁ କିଛି ଗୋଟେ ଆଇ ସେ ଜିନିଷ ବନେଇଥିବ ଖାଲି କଣ ଖାଇ ପାରିବେନି ମନ ଭାରି ଦୁଃଖ ଯେ ମୋ ନାନୀ ଭାରି ଚିଡ଼େ।
ନାଁ ଆମର ସେମିତି କିଛି ହୁଏନି। ମନ ଦୁଃଖ ଏ ମାଛଟା ଯୋଉ ଦିନଠୁ ଖାଇ ନ ପାରିବି ମୁଁ ବନଉଥିବି ସେଇଟା ଟିକେ ମତେ ଲାଗେ। ମା ମାଛଟା ମୋର ପ୍ରିୟ ଜିନିଷଟା।
ଆଉ ମୋ ମୁଁ ମୁଁ ନାନୀ ବି ଖାଇ ଦିଏ ଯେ ଗୁର୍ ହଁ।
ମୁଁ ମାଛଟା ମାନେ ସେମିତି ମୁଁ ଖାଇବାରେ ଛାଡେନି ଟୋଟାଲି ଆମ ଘରକୁ।
ଉଁ ହୁଁ
ଆଉ
ଆଉ ମୋ ଭଉଣୀ ସେମିତି ଖାଏ ନା ରବିବାରେ ଖାଏ ନା ହଁ। ରବିବାରିଆ ଆମ ନାନୀ ସେମିତି ଖାଏନି। ମୋ ନନା ଯଦି ନେଇଆସିଥିବେ ରବିବାରିଆ ଚି ଚିକେନ ହେଲା ମଟନ ହେଲା କିଛି ନେଇଆସିଥିବ ମୋ ନାନୀ ଯୋଉ କଥା କହୁଥିବୁ ମୁଁ ଯୋଉ ଦିନ ନଖାଇନି ସେଇଦିନ ନେଇଆସିଥିବ।
ହ
ଆଉ ମୁଁ ଖାଇପାରିବିନି ରାନ୍ଧିକି ଦେମି ଆଉ ମୁଁ ନନା ଘରୁ ଆ ସେଇ ବାରରେ ନେଇ ଆସିବ ନନା କହିବ ରବିବାରିଆ ବୁଧବାରେ ଖାଇ ନବ।
ହଁ ହଁ ଏ ହଁ ରବିବାରେ ତ ପ୍ରାୟ ଲୋକ ଖାଆନ୍ତି ହଁ।
ତମେ ରବିବାରେ କାହିଁ ଖାଉନି?
ଏ ନାଁ ମୁଁ ଖାଇଏନି ପୁଅ ପାଇଁ ପୁଅ ହବା ଆଗରୁ ଏଇ ଜଣେ ମତେ ମନା କରିଥିଲେ ତ।
ଠିକ୍ ଠିକ୍ ଯୋଉ ଲୋକଟା ତମକୁ ମନା କରିଥିଲା ସେଇ ଲୋକଟାକୁ ତମେ ମାନେ ବହୁତ ଧନ୍ୟବାଦ କହିବ ମାନେ ତମକୁ ବହୁତ ଭଲ ଦିନରେ ମନା କରିଛନ୍ତି। ରବିବାର ଖାଇବା କ କଥା ନୁହଁ ମୁଁ ଆମର ବି ଜ୍ୟୋତିଷ ଘର ମୁଁ ତମକୁ କହୁଚି ରବିବାରେ ହେଲା ରବିନାରାୟଣଙ୍କ ବ୍ରତ।
ହଁ ସେ ହଁ ସେଇ ରବିନାରାୟଣ ବ୍ରତ କରୁଥିଲି। ଆଉ ଗ ସେ ପୁଅ ହେବା ଆଗରୁ ସେ କହିଲେ ରବିନାରାୟଣ ବ୍ରତ କର। ରବିବାରେ ଆଇଁଷ ଖାଇବାନି। ମୁଁ ସେଇଦିନ ପୁଅ ହବା ଆଗରୁ ତ ଛାଡ଼ି ଦେଇଚି ତ ଛାଡ଼ି ଦେଇଚି ଆଉ ହଁ।